ହାଲୋ ହଁ।
ହଁ କଣ କରୁଛ?
ଏଇ ବସିଥିଲି ଆଉ
ଓହୋ ଆଉ ଆଉ ଆମ ଗ୍ରୁପ ରେ ଗୋଟେ ଜାଗା ଯିବା ଏଇ ରଜକୁ ବୁଲିକି
ହଁ ଯିବା ଗୋଟେ ଠାକୁରଙ୍କ ସ୍ଥାନ ଦେ ଦେଖିକି ମନ୍ଦିର ଜାଗାକୁ ଯିବା ।
ହଁ ମୁଁ କହୁଛି ଜଗନ୍ନାଥ ମନ୍ଦିର କୁ ଗଲେ ଟିକେ ଭଲ ହୁଅନ୍ତା।
ହଁ ସେଠି ଅଛି ବୁଲିବା ପାଇଁ ବହୁତ ଆ ଗୁଟେ ଜାଗା ଅଛି ଉଁ ସେଇଟାକୁ ଯିବା। ଯିବା ନହେଲେ ଉଁ ଟିକେ କୁହ ଆଉ ସମସ୍ତେ ତମ ମେମ୍ବର ମାନଙ୍କୁ ଆଉ
ହଁ ସେଇଆ ଟିକେ କଥାବାର୍ତ୍ତା ହବା ଆଉ ଗୋଟେ ମିଟିଂ କରିବା ମିଟିଂ କରିକି ଟଙ୍କା ଟିକେ ଆଦାୟ କରିବା ଗାଡି ଭଡାଆ ଯିବା ସେଠିକି ଆଦାୟ କରିବା ଆଉ ଆଦାୟ କରିକି ଯିବା ଆଉ ଗୋଟେ ଠାକୁରଙ୍କ ଜାଗାକୁ ଟିକେ ଜଗନ୍ନାଥ ମନ୍ଦିର ଟିକେ ଯିବା ଆଉ
ହଁ ସେଠି ଏଠି ବୁଲିବା ପାଇଁ କଣ କଣ ଅଛି।
ହଁ ସେଠି ସମୁଦ୍ର ଅଛି ମେନ୍ ହେଲା ଉଁ ଠାକୁରଙ୍କ ମନ୍ଦିର ଜଗନ୍ନାଥ ମନ୍ଦିର ସେଠି ଫେରେ ସମୁଦ୍ର ଅଛି ସେଠି ଫରେ ମାଉସୀ ମା ମନ୍ଦିର ବି ଅଛି ସେଠି ଫରେ ମାତା ମଠ ବି ଅଛି ଆଉ ଆମେ ପ୍ରଥମେ କଣ କରିବା ଆମେ ପଳେଇବା ଗାଧେଇ ପାଧେଇକି ଆମେ ପ୍ରଥମେ ଜଗନ୍ନାଥ ଦର୍ଶନ କରିଦେବା। ଦର୍ଶନ କରିଦେଇ କି ତାପରେ ମାଉସୀ ମା ମନ୍ଦିର ପଳେଇବା। ମାଉସୀ ମା ମନ୍ଦିର। ଅ ଦର୍ଶନ କରିଦବା। ଦର୍ଶନ କରିଦେଇ କି ତାପରେ ଆମେ ଅନ୍ୟ ସବୁ ଯୋଉ ଜାଗା ସବୁ ଅଛି। ତାକୁ ଟିକେ ଦେଖିଛୁ ଖାଇକି ହଁ। ବୁଲିବା ଠିକ ଠାକ ଚାରିଟା ବେଳକୁ କୁ ସମୁଦ୍ର କୂଳକୁ ପଳେଇବା। ସେଠି ହେଲା ଆ ସେଠି ବଢିଆ ଥଣ୍ଡା ପବନ ଦବ ଆଉ ସେଠି ବସିବାକୁ ଭଲ ଜାଗା ଫାଗା ଅଛି ଆଉ ସେଠି ସବୁ ବସିବା ସମୁଦ୍ରରେ ଲହଡି ଭାଙ୍ଗିବା। ଆଉ ଲହଡି ଭାଙ୍ଗିକି ସେଠି ସବୁ ବୁଲି ବୁଲାଇକି ସେଇଠୁ ଆସିବା ଫେର ମନ୍ଦିରକୁ ଆଉ ମନ୍ଦିର କୁ ଆସିବା ଯେ। ଫେରେ ସନ୍ଧ୍ୟା ଆଳତି ଦେଖିବା। ସନ୍ଧ୍ୟା ଆଳତି ଦେଖ ଖିରି ତାପରେ ଆଉ ରା ରାତିରେ ଅନ୍ୟ ଜାଗା ସବୁ ଦେଖିକି ବୁଲିବା ଆଉ ଆଉ ଏଇଟା ଟିକେ ଖରା ହଉନି କି। ଖରା ହଉଚି। ଆଉ ଏଇ ଖରା ବେଳ ଟାରେ କୁଆଡେ ଯାଇ ହବନି ଆଉ ଦିଟା ରୁମ୍ ନେଇଛି ଯିବା ରୁମ୍ ଦିଟାରେ ରୁମ ଦିଟାରେ ରହିଯିବା। ରହିକି। ଠିକ ତିନିଟା ଚାରିଟା ବେଳୁ ବାହାରି ପଡ଼ିଲେ ଆଉ ସେ ଫେରେ ଦେଖି ଦୁଖାଇକି ଆସିବା ଆଉ
ଆମେ ଯିବା କୋଉଥିିରେ ଯିବା ଗାଡି ମାନେ ଯିବା ନା ଟ୍ରେନରେ ଯିବା ଗାଡି ବୁକ୍ କରିବା ବସ୍ ହସ ନା ଟ୍ରେନ ରେ ଯିବା
ଗାଡି ତ କଲେ ଦିନଟେ ରହିବ ଆଉ ଟ୍ରେନରେ ଗଲେ ତୁମ ମନ ଖୁସିରେ ଯେତେ ଦିନ ରହିକି ଦେଖିପାରିବ ଆଉ ଏଥିରେ ଗଲେ କିଛି ଏତେ ଦେଖିପାରିବନି ଖାଲି ଠାକୁରଙ୍କୁ ଦର୍ଶନ କରିବ ଆଉ ସମୁଦ୍ର ଦେଖିଦୁଖାଇକି ଏମତି ଆସିବ ଆଉ ଟ୍ରେନରେ ଗଲେ ଆମେ ଟିକେ ଘର ନେଇଯିବା ଘର ଦୁଇଟା ବୁକିଂ କରିଦେଲେ ଆମେ ରହିଲେ ଆମେ ଖରାବେଳ ଟିକେ ରେଷ୍ଟ ନେଇଯିବା ଠିକ ତିନିଟା- ତା ବେଳୁ ଫେର ବୁଲିବା ଏମତି ଦି ଦିନ ଖଣ୍ଡେ ରହିକି ବୁଲିକି ଆସନ୍ତେ ଆଉ-
ହଁ ଯିବା କୋଉଦିନ ଗୋଟେଡ- ଫାଇନାଲ କରିବା ମିଟିଂ ବସେଇ ଦେବା। ସେ ମିଟିଂ ରେ ଡେଟ ଫାଇନାଲ କରିଦବା ପଇସା ପତ୍ର ବି କେତେ- ମତେ ଯୋଉ ଫାଇନାଲ କରିଦେଇକିନା ଯିବା ଆଉ ଏଇ ରଜ ପୂର୍ବରୁ ଗଲେ ଭାରି ଟିକେ ଭଲ ହୁଅନ୍ତା- ସବୁ ବୁଲି- ଗୋଟେ ଖୁସି କରିକି ଆସିବା ଆଉ- ତାପରେ ତ ସବୁ ହେଇଯିବ ଛୁଆଙ୍କର ଖୋଲିଯିବ-
ସ୍କୁଲ ସ୍କୁଲ ଖୋଲିଯିବ ଆଉ ଯାଇ ହବନି- ମୁଁ ସେଇଥିପାଇଁ ଏବେ ଟିକେ ଭାବି- ଥିଲି ଭାବିଲି ମୁଁ କହିଲି ଯାଉଛି ଦେଖିବା ଆମ ଗ୍ରୁପ ରେ କହେ ଆଉ ଯଦି ସେମାନେ ସବୁ କହିବେ ତାହେଲେ ଏବେ କୋଉ ଦିନ ଗୋଟେ ପଳେଇ- କି ରଜ ପୂର୍ବରୁ ଆସି ବାହାରି ଆଉ ଛୁଆ ଫେର ରଜ ଏଠି କରିବେ ଆମର ଉତ୍ସବ ଏଠି ରଜ ମହୋତ୍ସବ ହଉଛି- ଛୁଆ ମାନେ କରିବେ ଆଉ ଆମେ ଯାଇପାରିବାନି ଆଉ ତାପରେ ବି ରଜ- ପ-
ହଁ କୋଣାର୍କ ମନ୍ଦି ମି ବି ଗୋଟେ ଅଛି ତ-
ହଁ ଦେଖିବା ଫାଷ୍ଟ ଆମେ ସେଇଠି ନହେଲେ ଆଗେ କୋଣାର୍କ ଦେଖିଦେଇକି- ତାପରେ ଏଇ ଗାଡେସ- ସବୁ ଦେଖିବା ଦେଖିବା ସେଇଠି ଟିକେ କଣ କି ଆମେ ଟିକେ ଆମେ ଯୋଉ- ବୋଲର କି ବସ୍ ଫସ୍ ନେଇଥିଲେ ଆମକୁ ଟିକେ ସୁବିଧା କଣ ଆମେ ନିଜେ ନିଜେ ଆମ ଗାଡି ଧରିଲେ ଚାଲିଲେ- ଆ ହେମିତି ଟ୍ରେନ- ଗଲେ ଆମେ ଟିକେ ଅନ୍ୟ ଗାଡିରେ ଯିବାକୁ ପଡିବ ଆଉ ସେଇଟା ଟିକେ ଅସୁବି ଧା ହବ ଆମକୁ ଏପଟ ସେପଟ ହେଇକି ଯିବାକୁ। ସେଥିପାଇଁ ମୁଁ ଭା ଭାବୁଛି ସବୁ ଆମେ ଯୋଉ ଜଗନ୍ନାଥ ମନ୍ଦିରରେ ଯୋଉ ସବୁ ଜାଗା ଅଛି। ଆମେ ସେଇ ସବୁ- ଜାଗାକୁୁ ଆଗେ ସବୁ ଦେଖିଦବା। ଦେଖିଦବା ତାପରେ ଆମେ। ଦେଖେ ହଁ। ଏଇଟା ମୁଁ ଭାବୁଥିଲି ମୁଁ କହିଲି ବର୍ଷକୁ ତ ଥରେ ଆମେ ଯାଉଛେ- ଆଉ ଦେଖିବା ଏଇ। ଥିବି ଜଗନ୍ନାଥ ମନ୍ଦିର ଟିକେ ଯିବା ଦେଖିକି ଆସିବା ଏଇ ବର୍ଷ।।
ହଁ।
ଆଉ କଣ ଅଛି। ଦି ଦେଖିବା ଟାଇମ ସେଠି ସେ ତମଠୁ। ଆଉ ସେ ମନ୍ଦିର ଅ ବହୁତ ଗୁଡେ ଅଛି ପୋ ଅଛି ନରେନ୍ଦ୍ର ପୋଖରୀ ବହୁତ। ଦେଉଳ ଅଛି ସେଠି ବୁଲିବା ପାଇଁ ତିର ଥ ସ୍ତାନ।
ହଁ ସେଇଠି ସବୁ ଦେଖିବା ଆ ସେଇଠି ତ ଦେଖିଲେ ଆମକୁ ଦି ଦିନି ଲାଗିଯିବ ଆଉ ଆଉଥରେ ସେମିତି ଦେଖିବା ଆର ବର୍ଷକୁ କରିଦବା ନହେଲେ ପଳେଇବା ବସ୍ ଟେ କରିଦବା ଯେ ଦି ତିନିଟା ଗ୍ରୁପ୍ ର ଲୋକ ଯିବା ହାରି ଯାଇକି ସେଇ କୋଣାର୍କ ହାରିକା ଦେଖିକି ଆସିବା ଆଉ ଆଉ ଏଇ ବର୍ଷ ଖାଲି ଆମ ଗ୍ରୁପ। ଟା ଯିବା। ଯେ ଆମ ଗ୍ରୁପ ଟା। ଆ ଖାଲି। ଏ ସେ ପୁରୀର ସ ସବୁ ଏ ସେ ଜଗନ୍ନାଥ ମନ୍ଦିର ର ର। ସବୁ ଜିନିଷ ଟା ଦେଖ ରଖିଦବା ଆଉ
ହଁ। ଆଉ ଆଉ, ଆଉ କଣ ପୋଗ୍ରାମ ଅଛି ବୁଲିବା ପାଇଁ ତୀର୍ଥ ସ୍ଥାନ?
ହଁ ଆହୁରି ବି ଏକରେ ଅଛନ୍ତି ଯଉ ଅ ଯୋଉ ମହାଦେବଙ୍କର ପଞ୍ଚଲିଙ୍ଗେଶ୍ଵର ଅଛନ୍ତି। ଆର ବର୍ଷକୁ ଯଦି ହେଲା ଆମେ ସେଟା ବି ପ୍ଲାନିଂ କରିପାରିବା। ଆଉ ସେପଟ ଅଛନ୍ତି କପିଳାସ ଅଛି। ଆମେ ସେପଟ ବି ପ୍ଲାନିଂ କରିପାରିବା, ସେଠି କପିଳାସ ଗଲେ ବି ତମେ କପିଳାସ ଦେଖିବ। ତାପରେ ସାଇ ମନ୍ଦିର ଅଛି। ସେଠି ସାଇ ମନ୍ଦିର ଦେଖିବ। ତାପରେ ସେଠି ବି ଜୋ ରନ୍ଦା ମହିମା ଗାଦି ବିଖ୍ୟାତ। ତ ମହିମା ଦାଦି ସେଠ ଠିକ। ଦେଖିବ ବାବା ମାନେ ସବୁ ଅ ଅଛନ୍ତି। ମହିମା ଠାକୁର ସେଠି ଅଛନ୍ତି। ସେଠି ଦେଖିବ ସେଠି ଗୋଟେ ବଢିଆ ଜାଗା ଆଉ ଫେର୍ ବି ତା ସେଠି ଆହୁରି ଅଛ ଛି ସପ୍ତ ଶଯ୍ୟା। ସ ସପ୍ତ ଶଯ୍ୟା ଅଛି ଦେଖ୍ ରଖିପାରିବ ଆଉ ସାପୁଆ ଡ୍ୟାମ ଏ ବହୁତ ଏ ଏପଟେ ବି ବହୁତ ବଡ୍ ଭଳିଆ ଜାଗା ଅଛି। ଆଉ ଆମେ ଗୋଟେ ଗୋଟ ଟେ ଜାଗା ଗୋଟେ ଗୋଟେ ଥର ପ୍ଲାନିଂ କରିବା। ଯେ କେତେ ଟଙ୍କା ନାଖେ କଲେ ହବ?
ମାନେ ଦେଖିବା କେତେ ମାନେ ରେଞ୍ଜ ର ଭଡା ଟା ଲାଗିବ ଗାଡି ଫେୟାର ଟା। ଆଉ ନିଜ ଖର୍ଚ୍ଚ ସେଇଟାକୁ ହିସାବ କରିବା।
ହଁ ସେଇଟା ଯେ ମୁଁ ଭାବୁଥିଲି ଏଇଠୁ ଯଦି ଗୋଟେ ମିଟିଂ ଟା କରଦେଇକି ସବୁ ହିସାବ ପତ୍ର କରିଦେଇଥାନ୍ତେ। ଜଣେ ଆମର ପଇସା ଦିଇଜଣ ଦାୟିତ୍ୱରେ ବୁଝିଥାନ୍ତେ। ପଇସା ରଖି ଦେଇଥାନ୍ତେ ଆଉ ଆଉ ଖାଇବା ଆଉ ଗାଡି ଭଡା ଏଇ ସବୁ ଜିନିଷ ଗୁଡା ଦି ଜଣ ହାଣ୍ଡେଲ କରନ୍ତି। ଆଉ କିଣାକୁଣି ଯିଏ ଯାହା ନିଜର ଯାହା କରିବା କଥା ସେ ନିଜେ ଯାହା ଯେତିକି ପଇସା ନେଇଥିବେ ସେଇଟା କରନ୍ତି। ଏଇଟା ମୁଁ ଭାବୁଥିଲି।
ହଁ ହଁ ସେଇଟା ମିଟିଂରେ, ମିଟିଂରେ ସେଇଟା ଆଲ ଚନା କରିବା ଆଉ।
ହଁ ସେଇଟା କରିବା ମୁଁ ଭାବୁଥିଲି ତମେ ତମେ ଦେଖିବା କହୁନ, କେତେ ଟଙ୍କା ହେଲେ ଆମକୁ ଠିକ ହବ।
ମୁଁ ତ ଜାଣିନି ମାନେ କେତେ ବସ୍ ଭଡ଼ାଟା କିମ୍ବା ଟ୍ରେନ୍ ଭଡ଼ାଟା କେତେ ପଡ଼ିବ? ଏତେ ମାନ ନାହିଁ ଅ ନ୍ଦାଜ ନାହିଁ। ତଥାପି ମୁଁ କହୁଛି ଜଣ କା ମିନିୟମ୍ ଯାହାହେଲେ ଚାରି ପାଞ୍ଚ ହଜାର ନାଖା ଧରିଥିବା। ବଳି ଆସୁ ପଇସା ଆଉ ଗାଡି ଭଡା ଖାଇବା ପିଇବା ଦି -ଦି ତିନି ରହିବା ଆଉ ଠାକୁରଙ୍କୁ ଦର୍ଶନ କରି କରିବା ମାନେ ଯାହେଲେ ଭୋ ଗ ରାଗଠୁ ଆରମ୍ଭ କରି ଉଁ, ସେ ସବୁ କିଣା କୁଣିରେ ଯାହା ହେଲେ ମିନିୟମ ଚାରି ପାଞ୍ଚ ହଜାର ଜଣଙ୍କା ଧରିଥିବା, ଅଁ,
ହଁ ଜଣଙ୍କା ଧରିବା ଯେ ମୁଁ ଭାବୁଚି ଜଣକା ଆମେ ତିନି ତିନି ହଜାରେ କରିଦବା ସେଇଟା ଆମେ ଆମ ପ୍ରେସିଡେଣ୍ଟ ସେକ୍ରେଟେରୀ କି ଦେଇଦବା। ସିଏ ତିନି ତିନି ହଜାର ଦେଇଦେଲେ ଆମେ ଆମର ଯୋଉ ଟ୍ରେନ୍ ଭଡ଼ା ତାପରେ ସେ ଯୋଉ ଜାଗା ମାନ ଯିବା ଯୋଉ ଗାଡ଼ି ଭଡ଼ା ତାପରେ ଖାଇବା ଖର୍ଚ୍ଚ
ହଁ ସେଇଟା ସେଇଟା ଆମେ ହଁ ସେ ସେଇଟା ସେମାନେ ତୁଲାନ୍ତେ ଆମେ ଆମ ହାତରେ ରଖିଥାନ୍ତେ କିଛି ଆଉ।
ହଁ ଆମେ ଆମର ଯେତିକି ର ରଖିବା ସେତିକି ଆମର ଖର୍ ଚ କରିବା ଆଉ।
ଅଁ, ହଁ।
ଏଇଆା ଭାବୁଛି ହଉ ଦେ ଖିଆ ମିଟିଙ୍ଗ ଟା କରିବା ମିଟିଙ୍ଗ ଟା କରିକି ଏଇଟା କଥାବାର୍ତ୍ତା ହବ ଯଦି ସେମାନେ ସବୁ ସେଇଟାରେ ରାଜି ହେବେ ତାହେଲେ ଯିବା ଆଉ।
ହଁ ଠାକୁରଙ୍କର ଲାଗିବ ଡୋରି ଦେଖିବା ଆଉ ଦର୍ଶନ କରିକି ଆସିବା ଠାକୁରଙ୍କୁ ଆଉ। ତୀର୍ଥ ସ୍ଥାନ ବୁଲିବା, ହୁଁ, ହୁଁ
ହଁ। ସେଇଆା ମୁଁ ଭାବୁଛି ଆଉ ଅ ହଉ ଦେଖିବା ମୁଁ ସେଟା କହିବି ତମେ ମିଟିଂ ଟା ଡାକିଲେ କଥାବାର୍ତ୍ତା ହବା ଆଉ। ହଉ ରଖୁଚି। ଆଁ,
ହଁ ରଖ।
ହଁ, ହଁ।